ହ୍ୟାଲୋ।
ହୁଁ ହୁଁ!
ଶୁଭ ସନ୍ଧ୍ୟା ବନ୍ଧୁ।
ବନ୍ଧୁ ଶୁଭ ସନ୍ଧ୍ୟ ବନ୍ଧୁ କଣ କରୁଛନ୍ତି ଆପଣ?
ମୁଁ ଖେଳ ପଡିଆରେ ବୁଲୁଚି। ଆପଣ କଁ କରୁଊନ୍ତି?
ମୁଁ ବି ସେମିତି ମୁଁ ବି ଗୋଟେ ଖେଳ ପଡିଆ ବୁଲୁଚି ତାଲେ ତମର ମୋର ତ ଆମ୍ ସେମ୍ କାମ କରୁଚେ ବୋଧେ। ନାଇଁ କଣ ଆପଣ ବି ବୁଲୁଛନ୍ତି ନା ନା ଶକ ନାଇଁ ମୁଁ ଟିକେ ଚାଲାଚଲି କରେ ସନ୍ଧ୍ୟା ସମୟରେ। କାରଣ ସନ୍ଧ୍ୟାବେଳେ ଚାଲିଲେ ଟିକିଏ ଭଲ ଲାଗେ ବୁଝିପାରୁଚନ୍ତି ମୁଁ କଣ କହୁଚି। ହଁ ହଁ ଚାଲିବା ଦେହ ପାଇଁ ବହୁତ୍ ହିତକାର। ତ ମୁଁ ସେମିତି ଭାବେ ଆପଣ ସେମିତି ଭାବନ୍ତିନି କି?
ନାଇଁ ମୁଁ ତ ରନିଂ ପାଇଁ ଆସେ।
ପାଇଁ ଆସେ। ହଁ ସେ ଜିନ୍ଷ ତ ଦୌଡ଼ଦୋଡ଼ି ହଉଚି ଆମର ସବୁଠୁ ଭଲ ଜିନ୍ଷ। ସୁସ୍ଥ ଶରୀର ହଉଚି ସୁଖୀ ଜୀବନର ମୂଲ୍ୟ ଆଧାର ହଁ କି ନାହିଁ। ଶରୀର ସୁସ୍ଥ ଥିଲେ ଆମେ ପାଠ ପଢ଼ିପାରିବା କାର୍ଯ୍ୟ କରିପାରିବା ଦୈନନ୍ଦିନ ଜୀବନର ସମସ୍ତ କାମ ଆମେ ଠିକ୍ ଭାବରେ କରିପାରିବା। ତ ମୁଁ ସେଥିପାଇଁ ଏମ୍ ଦେଖିବ ଆଉ। ବୁଝିଲେ ମୁଁ କଣ କହୁଚି? ହୁଁ ହଁ ଆ ଆ ଆପଣ ନିଅନ୍ତୁ କି ନାଇଁ ଆପଣ ଦେହର ଯତ୍ନ।
ହଁ ମୁଁ ନିଏ ମୋର ଯତ୍ନ ନିଏ। ମୁଁ ସକାଳୁ ଉଠି ରନିଂ କରେ। ୟୋଗା କରେ ଟିକେ।
ଅଁ ହଁ।
ଉଁ ହୁଁଁ
ତାହେଲେ ଆପଣ ଏବେ ଫବେ ସବୁ କରନ୍ତି ନାଇଁ କି?
ହୁଁ ହୁଁ ହୁଁ
ବା ମାନେ ଦେହର ଯତ୍ନ ନବା। କଣ ଖାଆନ୍ତି ଆପଣ? ମାନେ ଯେମିତି କି ସୁଷମ ପୌଷ୍ଟିଖାଦ୍ୟ ତାହେଲେ ଖାଉଥିବେ ନାଇଁ କି। ଆ ଭାତ ଡ଼ାଲି ଅଣ୍ଡା ମାଛ ସବୁଜ ପନିପରିବା ତାଜା ଫଳ
ସାଧା ଖାଏ।
ଓହୋ ଆପଣ ତାହେଲେ ମାଛ ମାଂସ ଖାନ୍ତିନି।
ନାଇଁ
ଆ ‌ହା ହେଲେ ବହୁତ ଭଲ ବହୁତ ଭଲ ତାହେଲେ ଆପଣ ବୋଧେ ଭଗବାନ ପ୍ରେମୀ ବର୍ତ୍ତମାନ ଭଗବାନଙ୍କୁ ବହୁତ ମାନନ୍ତି ବୋଧେ।
ହଁ ବହୁତ ମାନେ ଆପଣ ମାନନ୍ତି ନା ନାଇଁ।
ହଁ ମୁଁ ମାନେ କିନ୍ତୁ ବହୁତ ମାନେନି ମୁଁ ଏମିତି ଟିକେ ଅଧେ ମାନେ ଆଉ। ତ ଆପଣ ଯୋଉ ମାଂସ ମାଛ ଯୋଉ ଖାଉନାହାନ୍ତି ଜନ୍ମରୁ ଖାଉନାହାନ୍ତି ନା ଏବେ ବି ଖାଉନାହାନ୍ତି?
ନାଇଁ ଏବେ କିଛି ବର୍ଷ ହେଲା ମୁଁ ଛାଡ଼ି ଦେଇଚି। ମୁଁ ଜନ୍ମରୁ ଖାଉଥିଲି।
ଅଁ ହଁ। ମାନେ କୋଉଥିପାଇଁ ଛାଡ଼ିଲେ ମାନେ କଣ କଣ ଖାଇବା ଭଲ ଲାଗେ? କୋଉ ଜିନିଷ ଆପଣଙ୍କୁ ହଁ ମୁଁ କହିବି। ତ ମୁଁ ଆପ୍ ଏଇଟା ଜାଣିବା ପାଇଁ ଚାହୁଁଚି ଆପଣଠୁ। ଯେ କୋଉ ଜିନିଷ ଆପଣ ପରିବର୍ତ୍ତନ କରିଲା?
ହଁ
ମାନେ ଯୋଉ ଆପଣ ଯୋଉ ଆଇଁଷ ମାନେ ନିରାମିଷ ଯୋଉ ହେଲେ। ମୁଁ ଥରେ କଣ ହେଇଥିଲା। ଆମ ଆମ ଘରେ ମୁଁ କହିଲି ଯେ ମୁଁ ଆଉ ଆମିଷ ଖାଇବନି। ଆମ ଘରେ ସମ ସେ ଆଶ୍ଚର୍ଯ୍ୟ ହେଇଗଲେ। ଠିକ୍ ଅଛି କାହିଁକି ନା ମୁଁ ଗୋଟେ ଆମିଷ ପ୍ରେମୀ ସମ ସମସ୍ତ ବାୟା ହେଇଗଲେ ଯେ ଆମ ବାବୁ କେମିତି ଆମିଷ ଖାଇବନି। ତ ଯେ ପର୍ଯ୍ୟନ୍ତ ଦେଖିଲେ ଦେଖିବା। ତୁ ଯଦି କହୁଚୁ ଖାଇବୁନି ଆମେ ଦେବୁନି ତତେ। ତାପରେ ଯେବେ ରୋଷେଇ ଫୋସେଇ ହୁଏ ନା। ତ ତ ସମେସ୍ତେ ସେମାନେ ଆଇଁଷ ଖାଆନ୍ତି। ମୁଁ ସାଧା ଖାଏ। ମୋ ପାଇଁ ଗୋଟେ ଆଳୁ ଭଜା କି ଟମାଟ ପୋଡ଼ା କି ଯାହାବି ମୋ ପାଇଁ ତିଆରି କରାହୁଏ। କିନ୍ତୁ ଦେଖିଲେ ଦେଖିଲେ ଦେଖିଲେ ଦେଖି ଦେଖିଲି ଦେଖନ୍ତୁ ଘରେ ସମସ୍ତେ ଖାଉଥିବେ ଜଣେ ଖାଇବନି। ତ ଦେଖିଲି ଦେଖିଲି ଦେଖିଲି ଦେ ଦେଖିଲି ମାସେ ଆଉ ଅଧିକ ଗଲାନି ଆଉ ଅଧିକ ଖା ହେଲାନି ମୋର ମାସେ ପରେ ଖାଇଦେଲି। ତ ମୁଁ ଏହା ଜାଣିବାକୁ ଚାହୁଁଚି ଆପଣ ଠାରୁ
ହାଲୋ ତ କଣ ଆପଣଙ୍କୁ କୁହନ୍ତୁ କୁହନ୍ତୁ ହଁ କଣ ଆପଣଙ୍କ ପରିବର୍ତ୍ତନ କଲା। କୋଇଥିପାଇଁ ଆପଣ ମାନେ ଆଇଁଷ ଛାଡ଼ିପାରିଲେ କୁହନ୍ତୁ ଟିକେ।
ମାନେ ଯେତେବେଳେ ମୁଁ ମନ୍ଦିରକୁୁ ଯାଏ ଭଗବାନ ପାଖରେ ପ୍ର ବସ୍ ବସେ ତ ମୁଁ ଯୋଉ ଭଗବାନଙ୍କୁ ମାନେ ତାଙ୍କର ପୁରା ମାନେ ସାଧା ହିଁ ହୁଏ। ଯେମିତି ଦେବୀଙ୍କ ପାଖରେ ବଳି ଚଳାଯାଏ, ଆମିଷ ଭୋଜନ ହୁଏ ସେ ଯୋଉ ଭଗବାନ୍ ପା ହ ମୁଁ ଯଏ, ସେ ଭଗବାନଙ୍କ ପାଖରେ ଆମିଷ ହିଁ ହୁଏନି, ହେଲା। ତ ମତେ ଲାଗିଲା ଯଦି
ନା କୁହନ୍ତୁ କୁହନ୍ତୁ।
ହୁଁ, ଯଦି ମୁଁ ଭଗବାନ ପାଖକୁ ଆସୁଚି ତ, ଏ ଜିନିଷ୍ ଟା ଛାଡିବାକୁ ତ ପଡ଼ିବ ମତେ ଧୀରେ ଧୀରେ।
ହଁ ସତ କଥା, ସତ କଥା, ଭଗବାନ୍ ପାଖକୁ ଗଲେ ଛାଡ଼ିବାକୁ ପଡ଼ିବ, ତ ସେଥିପାଇଁ ଆପଣ ଛାଡିଗଲେ ନା ତ ଆପଣ କହୁଛନ୍ତି, ଯଦି ମୁଁ ଏବେ ଧର୍ମ ଆଡ଼କୁ ଗତି କରିବି ତାହାଲେ ମୁଁ ବି ଆମିରି ଛାଡ଼ି ପାରିବି, ସେୟା ତ? ହଁ
ଚାହିଁ ପାରିବେ, ତ ଯଦି ଆପଣଙ୍କୁ ଇଛା ଖାଇବାକୁ, ତ ଛାଡନ୍ତୁ ନାହିଁ ଆପଣ, ସେଇଟା ଦେଖନ୍ତୁ, ଏଇ ଗୋଟେ ଇଛା
ମୋରେ ତ ବହୁତ୍ ଇଛା, ଯଦି ଆପଣ କହିବେ ତାହେଲେ ଦେଖିବା, ଯଦି ମୁଁ ମୁଣେ ମାନେ ମୁଁ ଛାଡ଼ିବା ପାଇଁ ଚାହେଁ, ବେଳେବେଳେ ମୋତେ ଇଛା ହୁଏ ଛାଡ଼ିବା ପାଇଁ ମୁ ଦେଖିବା କଣ ହଉଚି ଭବିଷ୍ୟତରେ, ମୁଁ ଛାଡ଼ିପାରିବି କି ନାହିଁ?
ହୁଁ ହୁଁ, ଦେଖନ୍ତୁ ଆପଣଙ୍କୁ ଯଦି ଖାଇବାକୁ ଇଛା ତ କେବେ ବି ଆପଣ ଛାଡ଼ନ୍ତୁ ନାହିଁ। କାହିଁକି ନା ଯଦି ମନର ଇଛା ଥିବ, ତ ସେଇଟା ନ ଖାଇକି ରହିବାଟା ଟୋଟାଲି ବି ଭୁଲ୍ ଏଇଟା।
ହଉ ଠିକ୍ ଅଛି, ତାହେଲେ ଦେଖିବା ମୁଁ ଏମିତି ତ ଏବେ ତ ମୋତେ ଇଛା ହେଉଚି, ଦେଖିବା ପରେ ପରେ ବୋଧେ ମୋତେ ଇଛା ବି ହେଇନପାରେ। ଭଗବାନଙ୍କ ପାଖକୁ ମୁଁ ଗଲି, ବୋଧେ ଇଛା ବି ହେଇପାରିନି, ଦେଖିବାର କଣ ହଉଚି, ପରେ ଜଣାପଡ଼ିବ ଆଉ।
ହୁଁ ହୁଁ।
ବୁଝିପାରିଲେ?
ଆପଣ ଯେମିତି କହିଲେ, ଆପଣ ଆମିଷ ଛାଡିଲା ପରେ ଆପଣଙ୍କ ଘରେ ବହୁତ୍ ମାନେ ବହୁତ୍ ଆଶ୍ଚର୍ଯ୍ୟ ହଉଥିଲେ, ମୋ ଘରେ ବି ମୋ ମା ସେମିତି ହି ଭାବନ୍ତି, କୁହେକି ଇଏ ତ ବହୁତ୍ ଆମିଷ ଖାଏ, ଇଏ କେମିତି ଛାଡିଦେଲା ଏସବୁ?
ସେଇ ଜିନିଷ୍ ସେଇ ଜିନିଷ୍ ଆମ ଘରେ ବି ସେମିତି ହିଁ ହୁଅନ୍ତି।
ହୁଁ ହୁଁ ହୁଁ।
କିନ୍ତୁ ମୁଁ ଗୋଟେ ମାସ ପରେ ଖାଇଲି, ମୋତେ ମମି କହିଲେ ହଇରେ ପୁଅ କଣ କଲୁ ଏୟା, ମୁଁ କହିଲି କଣ କରିମି ଆଉ ରହିପାରିଲିନି, ବୁଝିପାରୁଚନ୍ତି?
ଓହୋ, ହଁ।
ତ ସେମିତି ହୁଏ ଆଉ। ତ ମୁଁ ଭାବୁଚି ଭବିଷ୍ୟତରେ କିଛି ମୁଁ ଛାଡ଼ିବା ପାଇଁ ଚେଷ୍ଟା କରିବି। ଦେଖିବା କ କେତେ ଦୂର ଯାଉଚି, ଛାଡ଼ି ପାରୁଚି ନା ନାହିଁ, ସେୟା ହେଉଚି କଥା ଆଉ। ତ ତାହେଲେ ଆପଣ ଆମିଷ ଖାଉନାହାନ୍ତି, ତ ତାହେଲେ ଆପଣ ସବୁଜ ପନିପରିବା, ଭିଟାମିନ୍ ଏଇ ଜିନିଷକୁୁ ଖାଉଥିବେ ନା କଣ, ମାନେ ଯୋଉ ଜିନିଷ ଆମମାନେ ହଁ, ଯୋଉଟା କିି ଆମ ଶରୀରକୁ ସୁସ୍ଥ ଓ ରୋଗ ମୁୁକ୍ତ ରଖିଥାଏ ନା ତ ସେ ବି ଆପଣ ସବୁ ନିରାମିଷ ଖାଆନ୍ତି ଆଉ।
ହୁଁ।
ହଁ, ପାଣି ଫାଣି ମଧ୍ୟ ଆପଣ ଭଲସେ ପିଆପିଇ କରୁଥିବେ?
ହଁ। ଦିନକୁ ଚାରି ଲିଟର ହେଇଯାଉଚି, ତିନି ଲିଟର ଚାରି ଲିଟର ହେଇଯାଉଚି।
ସେମାନେ ମୁଁ ଯାହା ଲାଗୁଚି ଆପଣ ମାନେ ପାଣି ଫାଣି ଭଲ ପିଆ ପିଇ କରୁଥିବେ ଆପଣ ସାଦା ଫାଦା ଖାଉଥିବେ। ଅଧିକ ତେଲ ଜିନିଷ କି ମସଲାଯୁକ୍ତ ଖାଦ୍ୟ ଖାଉନଥିବେ ନା କଣ?
ନାଇଁ ନାଇଁ ଯୋଉଦିନ ମସଲା ମସଲା ଜାତୀୟ ଖାଦ୍ୟ ଖାଏ ଯେତେବେଳେ ଦେଖନ୍ତୁ ଏବେ ସାଙ୍ଗସାଥି ଗଲେ ବଣଭୋ
ହୁଁ ନା ନା ଦେଖନ୍ତୁ ମୁଁ କଣ କହୁଚି ମୁଁ କଣ କହୁ ହୁଁ ଦିନେ ଦିନେ ଅଧେ ଯଦି ଆପଣ ଖାଇଦେବେ ମସଲା ମସଲି ଖାଦ୍ୟ କିଛି ମାନେ ବଡ଼ କଥା ନାହିଁ। କିନ୍ତୁ ସେ ଜିନିଷ ଯଦି ସବୁଦିନ ଆପଣ ଖାଇବେ ହେଲା ତାହେଲେ ଆପଣଙ୍କ ଦେହ ଖରାପ୍ ହେଇଯିବ। ତ ଦିନେ ଅଧେ ଯଦି ତମେ ଖାଇବନି ତାହେଲେ ଆମର ହୁଁ ସ୍ଵାଦ ପଳେଇବ ମହକେ ନାଇଁ ତମେ ନିଜ ଇଚ୍ଛା କି କିଛି କରିପାରିବନି ତ ଦିନେ ଅଧେ ଚଳିବ କିଛି ବଡ଼ କଥା ନାହିଁ କିନ୍ତୁ ସେ ଜିନିଷ ସବୁ ଦିନ। ଖାଇଲେ ଦେହ ଖରାପ୍ ହେଇଯାଏ ହେଇଯିବ ଭଲ ଜିନିଷ ନୁହେଁ ସେ ଜିନିଷଟା ଆଉ।
ହୁଁ ହୁଁ।
ହୁଁ ସେୟାଇ ମୁଁ କହୁଚି ଆଉ ତାହେଲେ ଆଉ ବିହାନ ଫିଆନ ନା କି।
ସାପଣ କରନ୍ତି ନାଇଁ?
ହଁ ହଁ ପ୍ରତିଦିନ ସକାଳେ ମୁଁ ଅତି କମ୍ ତିରିଶ ମିନିଟ୍ ବ୍ୟାୟାମ କରେ। ଟିକେ ଦୌଡ଼େ ଟିକେ ତୀବ୍ର ଗତିରେ ଟିକେ ଚାଲେ ହେଲା ଯୋଗ କି ପ୍ରାଣାୟାମ କରେ ତ ଏହା ଦ୍ୱାରା କଣ ହୁଏ ଶରୀର ସୁସ୍ଥ ସୁସ୍ଥ ରହିବା ସହିତ ଆମର ହୃଦୟ ପୁଷ୍ପୁଷ୍ପ ସୁସ୍ଥ ରୁହେ ବୁଝି କରୁଛନ୍ତି। ହଁ ଆଉ ନିୟାମ ନିୟମିତ ଯଦିୁ ଆପଣ ବ୍ୟାୟାମ କରିବେ। ତା ମାନସିକ ଚାପ ମଧ୍ୟ ସା ମାନେ କମିବ ମାନେ ଯେମିତିକି ଆମର ବହୁତ୍ ଚିନ୍ତା ଥାଏ ନା। ଆମ ଜୀବରେ କଣ ହବ କଣ ନାଇଁ? ବୁଝିପାରୁଚନ୍ତି ହଁ ଆମ ଜୀବନରେ କଣ ହବ? କଣ ନାହିଁ ବହୁତ୍ ପ୍ରକାର ଆମ ସମସ୍ୟା ଥାଏ ଆମ ଜୀବନରେ କେତେବେଳେ ଘର ସମ ସମସ୍ୟା କେତେବେଳେ ବାହାର ସମସ୍ୟା କେତେବେଳେ ପଢ଼ା ସମସ୍ୟା କେତେବେଳେ ଚାକିରୀ ସମସ୍ୟା। ଆପଣ ଯଦି କିଛି ବ୍ୟାୟାମ ଫ୍ୟାୟାମ। କରିବେ ନା ତ ସେଇ ଜିନିଷ ଟିକେ ମାନେ ଚାପ ଟିକେ କମାଇ ଦିଏ ଆଉ।
ହୁଁ ହୁଁ ହୁଁ।
ସେଇ ଜିନିଷ ତ ଆପଣ ସେ ଜିନିଷ କରନ୍ତୁ ଆପଣ ବି କମେଇଦବ ଆଉ ଗୋଟେ କଣ ଆପଣ ଯଦି ଭଲ ଭଲ ସ୍ନାନ କରିବେ ଭଲ ପୋଷାକ ପିନ୍ଧିବେ ହାତ ନଖ ସଫା ରଖିବେ ଠିକ୍ ଅଛି ଆପଣଙ୍କ ରୋଗ ଭୋକ ବି ହବନି ଆଉ ଗୋଟେ କଥା ଆପଣ ଶୁଆ ଶୋଇବେ ନା ଆପଣ ଯଦି ଠିକ୍ ଠାକ୍ ଶୋଇବେ ନା ସାତ ଆଠଜଣ ଯ ଶୋଇବେ ନା ସେଇଟା ଧ୍ୟାନ ଦିଅନ୍ତୁ କାରଣ ଯ କହିଲେ ଆମ ଯ ବହୁତ ଭଲ ତମେ ସିଏ ମାନେ ମସ୍ତିଷ୍କକୁ ଦରକାର ବିଶ୍ରାମ।
ଆଚ୍ଛା ଆଚ୍ଛା ଆପଣ କେତେ ଗୋଟେସ୍ ମାନେ ସୟନ କରନ୍ତି?
ଦେଖନ୍ତୁ ମୁଁ ତ ଚାହେଁ ସାତ ଆଠଜଣ ଶୋଇବା ପାଇଁ ଏଇଟା ହେଉଛି ଆମ ପାଇଁ ଭଲ ସମୟ। କିନ୍ତୁ ପରିସ୍ଥିତି ପରିସ୍ଥିତିରେ ପଡ଼ିକି ଏତେ ସମୟ ଆଉ ଶୋଇ ହୁଏନି କାହିଁକିନା ଏବେ ଆମେ ଯେଉଁ ବ୍ୟସ୍ତ ବିହୁଳା ଜୀବନ। କାଲି ଯିମୁ ଠିକ୍ ଅଛି ହଁ ତ ଆପଣଙ୍କର ହଁ ଆପଣ ବି ଜାଣିଥିବେ ଯେ ଆଜିକାଲି ସବୁ ବ୍ୟସ୍ତ ଜୀବି ଜୀବନ ଚାଲିଛି। ତ ଏତେ ଆଉ ସମୟ ଦେଇ ହୁଏନି ନିଜକୁ ଶୋଇବା ପାଇଁ। କିନ୍ତୁ ଯଦି ଯେବେ ମିଳେ ସମୟ ମୋତେ ରବିବାର ଦିନ ତ ମୁଁ ଟିକିଏ ଶୁଏ ସାତ ଆଠ ଘଣ୍ଟ ଆଉ। ହୁଁ କାର ଶୋଇବ କାଣ ଠିକ୍ ଶୋଇବ ଠିକ୍ ଗ ଉଠିଲେନା ସେଇ ଜିନିଷ ବି ମାନେ ଦେହ ପାଇଁ ସୁସ୍ଥ ରହିବ ଆଉ ହୁଁ। ହୁଁ ସେମିତି। ଆଉ ଗୋଟେ କଥା ଯୋ ଯେମିତିକି ଥାଆନ୍ତି ଆମର ସାଙ୍ଗମାନେ ଅଛନ୍ତି କି ଯିଏବି ମାନେ ଲୋକମାନେ ଏମାନେ ସୁସ୍ଥ ଯୋଉ ମାନେ ନଥାନ୍ତି ଯେମିତି ଧୂମପାନ କଲେ କି ମଦ୍ୟପାନ କଲେ କି? କ୍ଷତିକାର ଯୋ ନିଶା ଦ୍ରବ୍ୟ ନାଇଁ ତାଙ୍କୁ ସେ ଜିନିଷ କଲେ ନା ଆଉ ତାଙ୍କ ଦେହ ଖରାପ ହେଇଯିବ କିନ୍ତୁ ସେ ଜିନିଷଠୁ ଟିକିଏ ଦୂରରହିବା ଉଚିତ୍। ଏହା ମାନେ ମାନସିକ ସହିତ ତ ଆମର କଣ କଣ ସବୁ ଯତ୍ନ ନେବା ଉଚିତ୍ ଆଉ
ଆଚ୍ଛା ଆଚ୍ଛା ହଁ।
ମାନେ ଏହା କହିବାକୁ ଗଲେ ମୋର ଏହା କହିବାକୁ ମୋର ଅର୍ଥ ହଉଚି ସୁସ୍ଥ ଜୀବନ ହଉଛି ଆ ସୁଷମ ମାନେ ସୁଷମ ଖାଦ୍ୟ ସବୁଜ ପନିପରିବା ତାଜା ଫଳ। ଅ ନିୟମିତ ବ୍ୟାୟାମ ହଁ ନିୟମିତ ବ୍ୟାୟାମ। ଦୌଡ଼ାଦୌଡ଼ି ପରିଷ୍କାର ପରିଚ୍ଛନ୍ନତା ଏହା ଆଉ ଅଧା ଭଲ ନିଦ୍ରା ତ ଏହି ସବୁ ହଉଚି ମାନେ ଆମର ସୁସ୍ଥ ଶରୀର ପାଇଁ ମାନେ ଗୋଟେ ରାଜ ଯୋଉଥି ପାଇଁ ଏହିସବୁ ଜିନିଷ ତ ଆମେ ନିୟମିତ କରିବା। ତାହେଲେ ଆମ ଦେହ ବହୁତ ସୁସ୍ଥ ରହିବ କାହିଁକିନା ଆଜିକାଲି ଯେ ପ୍ରକାର ଖାଦ୍ୟ ଆସୁଛି। ହଁ କି ନାଇଁ ମାନେ ଜାଣିଥିବେ ସାର ସାରଦିଆ ଖାଦ୍ୟ।
ହଁ ଯାଗି କି
ମସଲା ହଁ ଏ। ଏ କି ମସଲା ମସିଲି ଖାଦ୍ୟ ଠିକ୍ ଅଛି। ତ ସେସବୁ ଜିନିଷ ପାଇଁ ନାଇଁ କି ଆମର ଦେହ ଖରାପ ହେଇଯାଏ ତ ଆମେ ତ ସେ ଜିନିଷ ଆମେ ପରିବର୍ତ୍ତନ କରିପାରିବାନି। ନିଜେ ତ ଆମେ ନିଜେ ଖାଦ୍ୟ ପ୍ରସ୍ତୁତ କରିପାରିବାନି ତ ଯଦି ସେ ସେ ଜିନିଷ ଆମେ ଖାଉଚୁ। ତାହେଲେ ଆମେ ଅଧିକ ଅଧିକ କଣ କହିବା ନିଜ ଦେହକୁ ଯତ୍ ଯତ୍ନ କରିବା ପାଇଁ ସେ ବ୍ୟାୟାମ ହଉକି ପରିଷ୍କାର ପରିଚ୍ଛନ୍ନତା ସେ ସବୁ ଆପ୍ ଆପଣେଇବାକୁ ପଡ଼ିବ। ବୁଝିଲେ ହଁ ସେଇଟା ହେଉଛି କଥା। ଥାଉ। ହଁ ତ ସେମିତି ମୁଁ ତ ଚାହେଁ ସବୁବେଳେ ପାଳନ କରିବା ପାଇଁ କିନ୍ତୁ କେବେ ବେଳେ ବେଳେ କଣ ହୁଏ ସମୟର ଅଭାବ ହେତୁ ସବୁ ଜିନିଷ କରିହୁଏନି ଆଉ ହଁ ଆପଣ ସବୁଦିନ କରନ୍ତି ସେଇ ଆପ୍ ଆପଣ ସବୁଦିନ କରନ୍ତି।
ମୁଁ ଚାହେଁ ଯେମିତି କିି? ମାନେ ଆମେ ଯଦି ପରିବେଶଟାକୁ ସଫା ସୁତୁରା ରଖିବା ଆମେ କି? କିଛି ଲୋକଙ୍କୁ କହିବା ତ ଏମିତି କରନ୍ତୁ ସେମିତି କରନ୍ତୁ ସେମିତି ମାନେ ଯୋଉ ଡ଼ଷ୍ଟ ସବୁ କିଛିରେ ଡଷ୍ଟପିନ୍ ୟୁଜ୍ କରନ୍ତୁ କିଛି ବାହାର ସାମ୍ ଡଷ୍ଟବିନ ରେ ଆଣି ପକାନ୍ତୁ ମାନେ ଯେମିତି କିି କିଛି ଲୋକ ଖାଇ ଦିଅନ୍ତି ବାହାରେ ଫୋପାଡି ଦିଅନ୍ତି। ଏ ସବୁ ନ କରିବା ପାଇଁ କଇ ମାନେ କହିବାକୁ ଚାହେଁ ମୁଁ। ମାନେ
ହଁ ସେଇ ଜିନିଷ ତ ସେଇ ଜିନିଷ ବହୁତ ଭଲ କାହିଁକିନା ଆମର କଣ କହୁନାହାନ୍ତି ଗୋଟେ ଆମ ପରିବେଶ ଆମ ପାଇଁ ସବୁ କିିଛି। କାରଣ ଆମ ପରିବେଶ ଯଦିଠିକ ଠାକ୍ ଥିବ ତାହେଲେ ଆମେ ବି ଠିକ୍ ଠାକ୍ ରହିବ। ମଶା ହେବେନି ମାଛି କିଛି ହେବେନି ପୋକଜୋକ ହେବେନି ହଁ ନା ନାଇଁ। ହଁ ସେମିତି। କିନ୍ତୁ ଲୋକମାନେ ବୁଝିପାରନ୍ତି ସେହି ଜିନିଷ ଏବେ ଯେମିତି ରେଳଗାଡ଼ିରେ ଆପଣ ଦେଖିଥିବେ ରେଳଗାଡ଼ି ରେଳ
ନା ଲକ୍ କ ଗାଳି ଦିଅନ୍ତି।
ହଁ ହଁ ସେଇ ଜିନିଷଯେମତି ରେଳଗଡି ଦେଖିଥିବେ ଆପଣ। ଗଲାବେଳେ କେମିତି ଥାଏ ଆସିଲା ବେଳେ କେମିତି ଥାଏ। ଲୋକମାନଙ୍କର ସେ ଯଉ ନଥାନ୍ତି କି ନିଜର ଦାୟିତ୍ୟ ନଥାନ୍ତି ନାଇ ଯୋଉଠି ଖାଇବେ ସେଠି ଫୋପାଡ଼ିବେ ଯାହା କହ ତାକୁ ସେ ଜିନିଷ ମୋତେ ଭଲ ଲାଗେନି। କିନ୍ତୁ କଣ କରିବା କାହାକୁ କହି ହୋଉନି ତାଙ୍କେ କହିବେ ତ ତ ତମ ରୋଡ ତମ ରାସ୍ତା କି ତମ ଜାଗା କି ହଁ କି ନାଇଁ ଏ ସମ ସମ ତ ଉତ୍ତର ଦେଇ ହୁଏନି କିନ୍ତୁ ଆମେ ଗୋଟେ ନାଗରିକ ହିସାବରେ ନିଜେ ଗୋଟେ ତାଙ୍କୁ କହିବା କଥା ଯେ ନାଇଁ ଭାଇ ଏଇଠି ଫିଙ୍ଗନ୍ତୁନି କି ଏଇଠି ଜିନିଷ କରନ୍ତୁନି ତ ଆମେ ଆମର କର୍ତ୍ତବ୍ୟ ଦରକାର ଆଉ।
ହୁଁ।
ହୁଁ ସେଇ ଜିନିଷ। ହୋଉ ଠିକ୍ ଅଛି ଆପଣ ବୋହୁତ ଭଲ ଚିନ୍ତାଧାରା ଅଛି ଆପଣଙ୍କର ଏହି ଜିନିଷକୁ ନେଇକିନା। ମୁଁ ଭାବୁଛି